ହୁଁ
ହଁ, ଭାଉଜ ନମସ୍କାର
ହୁଁ ନମସ୍କାର କଣ କରୁଥିଲେ?
ଏଇ କଣ ଖାଇ ପି ଶୋଇ ଗଡୁଥିଲୁ ଆଉ।
ଆଉ ରଜ ପର୍ବ ପାଳନ କରୁନ କି?
ହଁ ରଜ ପର୍ବ କାଲି ପାଳନ କରି ଟିକେ ବାହାର ଜାଇଛି ଆଉ।
ଆଜିିବା ସଂକ୍ରାନ୍ତି ମନ୍ଦିର ଯାଇନ?
ହଁ ମନ୍ଦିର ସକାଳେ ଯାଇଥିଲୁ ଆଉ ଗାଧେଇ ପାଧେଇ ଆଉ।
କୋଉ ମନ୍ଦିରରେ ଥିଲ?
ଏଇ ଗାଁ ମୁଣ୍ଡରେ ଅଛି ଆଉ ଶିବ ମନ୍ଦିର, ତାରିଣୀ ମନ୍ଦିର ଅଛି ସେଇଠି ଯାଇ
ହୁଁ ହୁଁ, ଆଉ କୁଆଡେ ଦୂର ଜାଗା ଯାଇନ?
ନା ଦୂର ଜାଗା ଆଉ ଯାଇନୁ ଆଉ କଣ ଯିବାକୁ ଭଲ ଲାଗୁନି ଖରା ହଉଛି, ବର୍ଷା ହଉଛି। କୁଆଡେ ଯିବୁ?
ହୁଁ, ଆଉ ଘରେ କଣ ପିଠା ପଣା ହେଇଛି ଆଜି?
ଆଁ?
ରଜରେ କଣ ପିଠାପଣା ସବୁ ହେଇଛି?
ଆଉଜ ପିଠାପଣା କାଲି ହେଇଥିଲା ଆଉ ପୋଡ଼ ପିଠା, ମୁଁଆଣ୍ଡି ପିଠା ଯୋଉ ସିଝା ପିଠା ପିଠା କାଲି ହେଇଥିଲା ଆଜି ଆଉ କିଛି ହେଇନି ଆଉ। କାଲି ସବୁ ଖାଇ ଖାଇ ବେଦମ ହେଇଗଲୁ ଆଉ।
ଆଜିି ଆଉ କିଛି ହେଇନି?
ନା
ଆଉ ଆଉ ରଜ ବିଷୟ ସବୁ କଣ ଜାଣିଛ ରଜ ସବୁ କଣ ଝିଅ ମାନେ ସଜବାଜ ହେଇଛ ନା ନାଇଁ ନୂଆ ଡ୍ରେସ ଫେ- ନା ନାଇଁ
ହଁ ସଜବାଜ ତା ପୂର୍ବ ଦିନ ମେହେନ୍ଦୀ, ଫେହେନ୍ଦି ଲଗେଇଥିଲୁ ଆଉ ନେଲପାଲିସ ସେ ମେହେନ୍ଦୀ ଲଗେଇଥିଲୁ ଆଉ କାଲିି ଗାଧେଇ ପାଧେଇ ଅଳତା, ଫଳତା ନାଇଁ ବୁଲାବୁଲି କଲୁ ପିଠା ଖାଇଲୁ ଆଉ ପାନଟା ଖିଆଇନି ଆଉ ପାନ ଖାଇଲେ ଟିକେ ମୁଣ୍ଡ ଫୁଣ୍ଡ ମୋର ବୁଲଉଛି। ତ ମୁଁ ଖାଉନି ପାନ ଆଉ ଦୋଳି ଦୋଳି ଗାଁ ମୁଣ୍ଡରେ ଲାଗେ ଏଇଥରକ ଲାଗିନି ସେପଟେ ଜଣେ ଇଏ ଯେ ଚାଲି ଯାଇଛନ୍ତି ତ ଆଉ ଲଗେଇନାହାନ୍ତି ଆଉ। ଆମେ ସେଇଠିକି ଯାଉ ଖେଳିବାକୁ ସାଙ୍ଗସାଥି ସବୁ ଆଉ।
ହୁଁ ସେ ସେଇ ମରିଯାଇଛନ୍ତି ଜଣେ ତ।
ହଁ ହଁ
ହଁ, ଆଉ ତମର କଣ ପିଠା ପିଠା ହେଇଥିଲା।
ଆମର, ଆମର ସେମିତି ଜଣେ ଜେଜେ ଚାଲି ଯାଇଛନ୍ତି। ଦି ମାସ ତିନି ମାସ ହେଲାଣି ଆମର ଏପଟେ ବର୍ଷ ଯାଇ କିଛି ତ ହୁଏନି। ନଗଲା, ଯାଇକି ବର୍ଷିଖିଆ ନଗଲା ଯାଇ କିଛି।
ହଁ, ଆମର ବି ସେମତି।
କିଛି ହୁୟେନି,
ହୁଁ,
ହେଇନି ଆଉ,
ଏହା
ଏକୁ ପିନ୍ଧିନୁ ଆଉ,
ହଁ ଛୁଆ କିନ୍ତୁ ଛୁଆ ନୂଆ ଫୁଆ କରିଥିବେ ଆଉ ଛୋଟ ଛୁଆ ଆଉ,
ହଁ ହଁ ସିଏ ତ ଆଗେ ଛୋଟ ଛୁଆ ସେ ମାନିବେ ନା।
ହଁ ହଁ ସିଏ କ ମାନିି ବେ କି?
ତାଙ୍କ ପାଇଁ କିଛି ନିଅନି। ଆଉ ଆଉ ଖରାବେେଳ କଣ ରୋଷେଇ ହେଇଥିଲା?
ଏଇ ଖରାବେଳେ। ସଂକ୍ରାନ୍ତି ସେଇ ଅରୁଆ ଡାଲମା ଭଜା ଶାଗ ଭର୍ତା ଆମ୍ବ, ଏଇ ପୋଟଳ ଭଜା ଏଇସବୁ ହେଇଥିଲା ଆଉ।
ହଁ ତମେ ବସୁ ଯିବତ, ସେଆ ଆଉ, ଆମର ସେଇ ଅରୁଆ ଡାଲମା।
ଏଇତ ସଂକ୍ରାନ୍ତି ସବୁ ସମାନେ ଆଉ,
ଆଉ ଦହିବାଇଗଣ ଆଉ ସେ ଯୋ ପୁରି ହେଇଥିଲା। ଆଉ ଦଳା ଦଳି କରି,
ହୁଁ ହୁଁ ହୁଁ
ଆଉ ତମର ସିରାଦ କି ପିତା।
ରୋଷେଇବାସ ମୁଁ ଏତେ କରେନା। ଘରେ ବୋଉ ଫୋଉ, ଆଉ ଦେଇ ବଡ଼ ଦେଇ ସବୁ ଅଛନ୍ତି ସେ କରିଦିଅନ୍ତ ତ, ମୁଁ ଆଉ ଏତେ ଶିଖିନି ଅଳ୍ପ ଶିଖିଛି ଆଉ,
ତଥାବି ସାହାଯ୍ୟ ଫାହାଯ୍ୟ କରିଦିଅ।
ହଁ ସାହାଯ୍ୟ କରିଦିଏ ଘରଦୁଆର କାର ଝାଡୁଉପୋଛା କରିଦିଏ। ପୂଜା ଆଳତି ଟିକେ କରିଦିଏ। ରୋଷେଇ, କରିବାକୁ ପଡ଼ିନି ଆଉ, ଏନ୍ତୁ ଏମିତି ପଡ଼େ ଯେତେବେଳେ କରିଦିଏ ଆଉ,
ହୁଁ, ସବୁ ସାନ ଯେହେତୁ ଆଉ ପଡିନି ଆଉ।
ହଁ ସାନ ଟିକେ ଗେଲା ତ ମୁଁ।
ହୁଁ ଆଉ ପଢାପଢି ସବୁ ସରିଲାଣି। ଚାଲିଚି
ପଢ଼ାପଢ଼ି ସରିଲାଣି। ଚାଲିଛି ଏବେ ଆଉ ପରୀକ୍ଷା ଦଉଛି ଆଉ,
ଉୁଁ ହୁଁ ପରୀକ୍ଷା ସରୁ,
ପରୀକ୍ଷା ଦଉଛି ଆଉ,
ଆଉ କିଛି ବି ମନେ ଚା କରି ମ୍ୟାଗି କରି,
ହଁ ହଁ ଚା ମ୍ୟାଗି ଇପି ଭାତ ଡାଲି ଭଜା। ନର୍ମାଲ ତରକାରୀ। ଚିକେନ ହଁ ଆସେ ସବୁ,
ଚିକେନ ତରକାରି ଟିକେ ଦଉନ ନା ଆଉ କଣ ଦରକାର। ସବୁ ଆସିକି ଆ ଆଉ କାରିଗର ଟେ କହିଲ ତମେ କେମତି କାରିଗର। ହଁ,
ଚିକେନ କଅଣ ଚିକେନ କୁ ଆଣି ଯୋଉ ଧୋଇଲା ପରେ, ତା ଦେହରେ ଟିକେ ହଳଦୀ ଲୁଣ ସୋରିଷ ତେଲ ଟିକେ ଗୋଳା ଗୋଳି କରି ରଖ, ରଖିଦ ଟିକେ ମ୍ୟାରିନେଟ କରି ରଖିଦଉ ତାପରେ ତ ପେଜ ଫେଜ ତା ଦେହରେ ବି ପକେଇଲେ ହବ। ହେବ ନହେଲେ ଏଇ ଯେଉଁ ତେଲରେ ଟିକେ ଜିରା ଫିରା ପକେଇ ଆଳୁ ବେଳେ ବେଳେ ଭାଜି ଦେଇଥାଉ ଆଗେ ନହେଲେ ସେଇଥିରେ ସିଝିଯାଏ ଆଉ ପିଆଜ ଫିଆଜ କହି ବାଟଣ ବାଟି ଦେଇଥାଉ ବାଟଣରେ ଏଇ ଚିକେନ ପକେଇକି କଷିଦଉ ଆଉ।
ହୁଁ ବାଟଣ କଷିଗଲା ପରେ
ହଁ ସେ କେତେ କଣ ଚାଇଲେ କରିହବ ଆଉ ଟିକେ ବାହାରେ ଯୋଉ ଥିଲୁ ବର୍ଛାକଣ୍ଡେ ସେଇ ଟାଇମରେ ରୋଷେଇ ବୋଷେ ମଁ ସେଇଠି କରୁଥିଲୁ ଆଉ।
ହଁ ବିଭିନ୍ନ ପ୍ରକାର କରିବାର ଅଛି କରିଛି ଚିକେନ ତରକାରୀ କରିବାର କିନ୍ତୁ ରେ ପାଇଲା ଆଉ ହୁଁ।
ହଁ ହଁ ଆଉ ତମ ଛୁଆ ପିଲା କଣ କରୁଛନ୍ତି ସବୁ?
ଏ ସବୁ ଖାଇ ପିଇ ଶୋଇଛନ୍ତି ବଡ ପୁଅ ନାହିଁ ତା ମାମୁ ଘରକୁ ପଳେଇଛି ଆଜି। ଆ ସାନ ପଟେ ଶୋଇଛି ଏ ଝିଅ ସାନ ଝିଅ ଏଇନା ଉଠିଲା ବଡ ଝିଅଟେ ଶୋଇଛି।
ପୁଅ ପୁଅ କଣ ତମେ ତମେ ଯାଇନ ସେପଳି ଜ ଏକା।
ଯାଏ ବଡ ତାର ଏକୁଟିଆ ଯାଏ ଆଗରୁ ଛୋଟ ବେଳକୁ ଯାଏ।
ହୁଁ ସେ ଭାରି ଦୁଷ୍ଟ ହଉଛି ନାଇଁ।
ହଁ ନାଇଁ ବଡ କଣ ଦୂଷ୍ଟ ସାନ ନା ଆଉ। ସାନ କିଛି ସାନ ସାନ କୁ କୁଆଡ଼େ ଛାଡି ହଉନି ଏକା ମୁଁ ଗଲେ ମୋ ସାଙ୍ଗରେ ସେ ଯୁଆଡେ ଯିବ ନହଲେ ମୁଁ କୁଆଡେ ଛାଦିବିନି। ହେ ତାରେ ରଖିବିନି ବଝିଲ ଛାଡି ତା ରଖି
ବଡ ଯାଏ ହଁ ସାନ ତ ପ୍ରବଳ ଦୁଷ୍ଟ ଆଉ।
ତମର ଆଜି କଣ ଆଡୋଳ କରିକି ଆଇଛ ତମ ଜିନିଷଟା ଆଣି ଭାଙ୍ଗିଦେ ମନ ଦୁଃଖ ହେଲା ବୁଝ। ତମେ ଜାଣିିନଥିବ ଆଣିକି ଭାଙ୍ଗି ଦେଇ
ବା ଶୋଇପଡ଼ିଥିଲି ଆଉ।
ଏବେ ଜାଣିନଥେ ମନ୍ଦୁଖହିଲ ମୋ ନାଇଁ ଗୋଡେ ନଦେଲେ ମାନେ ଭଲ ଲାଗିବନି ସେ ତମର ଗୋଟେ ସବୁ ଅଫିସ ଯୋଉ ନଥିଲେ ପଟୁ ପେଟୁ ନଥିଲା ନା ସେ ସେ ସେଠୁ ଆଣିକି ରାଗିକି ଆଣି ପଦାର ଫୋପାଡି ଦେଇଛି ସେଠୁ ଆଣି ପଦାର ଫୋଫାଡି ଦେଇଛି ଭାଙ୍ଗି ଭଙ୍ଗା ଟା ଆଉ କଣ ନେଇଦେବି।
ହଁ ହଁ ନାଇଁ ମ କଣ ସେଟା
ହଁ ସୋ ମାଲା କଣ ଏଇ ଯୋଉ ଓ ସିଏ କହିଲା ନା ସୋମ ଟିକେ ଗେଲରେ ମାନେ ମ ଭଲ ଭଲ ପାଇକି ଚାପି ଦେଇଛି।
ଓହ ଯୋଉ ହଁ ହଁ ତମ ପୁଅ ବଡ ପୁଅ ହଉ କଣ ଦାଦାଙ୍କ ବଡ ପୁଅ କଣ ନା ଟିକେ ମାନେ ସ୍ନେହରେ ଟିକେ ଚାପି ଦେଇଛି ଚାପି ଦେଇ କାଟିଲାଠୁ ମତେ କାହିଁ ଛାପି ଦେଲେ ମତେ ମାରିଲେ ଏହା କହି ସାନ ଛୁଆଟା ଗୋଡକୁ କାମୁଡିଦେଲା। କାମୁଡି ଦେଲେ ଛୋଟ ଛୋଟ କାମୁଡି ଦେ ସେଠୁ ମାଇଲେ ତାକୁ ଦେବୁ ମାରୁିିବୁ। ବସିଲା ମୁଁ ବି ତୋ ବହେ ବାଡେଇଲି କାମୁଥିଲୁ।
ସେ ଭାରି ଦୃଷ୍ ହଉଛି କାଲି ବି ସାନ ଯୋଉ ବଡ ଝିଅକୁ କାଲି ଆସିଥିଲେ ବସିଥିଲେ। ବଡ ଝିଅ ସେପଟେ ବସିଥିଲା ସୋଫା ସାଇଡରେ ତାପରେ ପୁଣି ଉଠିଛନ୍ତି ପୁଣି ଯାଇକି ପୁଅ ସାନ ପୁଅ ଯାଇ ବସିଗଲା ସେଠୁ ବଡ ଝିଅକୁ ବଡ ଝିଅ କିଲା ଉ ଉଠୁ ଉଠୁ ନା ନା ମୋ ଜାଗା ମୋ ଜାଗା ତାକୁ ଧମକାଣ ନଗେଇଛି।
ଓଏ ହଁ ବା ସେଇୟାକୁ ଆସିକି କହିଲା ମତେ କାହିଁ ସେ ମାଇଲେ ମାଇଲେ ମୁଁ କଇଲି ତୁ କଣ କଲୁ ଝିଅ ଆସିଲା ପରେ କହିଲା। କହିଲା ତାକୁ ଏମିତି ଚାପିକି ଚାପକି ଯଦି ସିଏ କଣ ମାରିବାକୁ ଧରିିଥିବେ ସେଟୁ ଗେଲ ଆଡୁଆ ଧରି ଦେଇଥିବେ। ବୋଲି ସୋମ ପାଟିଗଲା ମାଇଲା ମୁଁ କହିଲି ଭଲ ତ ମୁଁ କହୁଛି ବାଳୁଙ୍ଗା ଯେତେବେଳେ ହବ ସେତେବେଳେ ବାଡେଇବ ବାଳୁଙ୍ଗା ହେଲେ ବାଡେଇବ ଟିକେ ଡର ରହିବ ନ
ହଁ ହଁ ନାଇଁ ନାଇଁ ସିଏ ବାଳୁଙ୍ଗା ହଉଛି ଟିକେ ଆଉ ବହୁତ୍ ଛୋଟ ଛୁଆ ମା ଛୁଆଙ୍କୁ ସବୁ ମାରାମାରି କରୁଚି ଧମକଉଚି ଆଉ। ସେଇଟା ଦାଦା ଦାଦା ପାଟି ଦେଖଉଛି ଆଉ।
ହଁ ମୁଁ ସେଇଆ କଇଲି।
ସବୁବେଳେ ଆସିକି ହେଇ ମୋର ବଡି।
ମତେ କାଇଁ ତାଙ୍କର ମାଇଲେ ମୁଁ କହିଲି ଯାହା ଘରକୁ ଯିବ ବି ଗୋପାଳ ଆସୁଚି ଏ ସେ ଯୋଉ କଣ ତାଙ୍କର ସେ ଯୋଉ ହଁ ହଁ ମୁଁ କହିଲି ଯେ ତା ସେ ମାରୁଚି ମୁଁ କହିଲି ଯେତେବେଳେ ସେ ମାରିବ ତାକୁ ମାରିବ ମାରିଲେ ମୋତେ ଡରଟା ରହିବ। କାରଣ ମୁଁ ତାଙ୍କୁ ତମ ସାହସ ଦଉନ ନା ମୁଁ ତମକୁ କହୁଛି କି ମାର ତାକୁ ତାର ଟିକେ ଡର ରହିଲା।
ଏ ନାଇଁ ତା ଛୁଆଙ୍କୁ ଟିକେ ଧମକେଇ ଦବ ଆଉ।
ଆଉ ମୁଁ ଯଦି ତମ ସପୋର୍ଟ ନେଇଯିବି ତା ସପୋର୍ଟ ଟା ନେଇି ତମକୁ କହିଦେବି।
ହଁ ତାକୁ ଟିକେ ଦମକେଇ ଦେଲେ ସିଏ କଣ ଏବେଠୁ ଟିକେ ଇଏ ରେ ରହିବେ।
ମୁଁ ବି ଯଦି ତାର ସିଏ ସେଠୁ କଣ କରିବ ନା ବେଶୀ ସହଜେ ବାଳୁଙ୍ଗା ହଉଚି ଯେ ଆହୁରି ବାଳୁଙ୍ଗା ହବ।
ହଁ ହଁ ନାଇଁ ମାଡ ମାଡ ଦେଲେ ବି ଛୁଆ ମାଡୁଆ ହେଇଯିବେ।
ମାଡୁଆ ହେଇଯିବ ହଁ ଧମକେଇ ଦେଲେ ଅଧିକ
ହଁ ଏକା ତ ଦି ହଁ ସବୁ ସବୁବେଳେ ମାରିବନି ଦିନେ ତ ବାଡେଇ ତମେ ସେ ଡର ଟା ରହିବ ତା ର।
ହଁ ମୁଁ ତାକୁ ତାର ସପୋର୍ଟ ସିଏ କେତେବେଳେ ନିଏନା ମୁଁ ଜାଣିଚି ଇଏ ବାଳଙ୍ଗା ଭୁଲ କରିକି ଆସିଥିବ ମୁଁ କାଇଁ ତା ସର୍ପୋଟ ନେବି।
ହୁଁ ଏଇ ଛୁଆଙ୍କୁ ଟିକେ ଧମକେଇ ଦବ ସବୁବେଳେ କାଇଁ ମାରିବ‌।
ହ ତମ ଘରେ ସେ ବାକୁ ସବୁ ଖାଇ ପିଇ ସାରିଲେଣି?
ହଁ ଖାଇ ପିଇ ସାଇଲେଣି ଝିଅ ଏଇନା ଦେଇ ଆଉ ତା ଝିଅ କୁଆଡେ ଯାଇ ଥିଲେ ବୁଲିଆ ଏ ଆଇଲା ଏଇନା ଦୋଳି ଏ ତ ବସିଥିଲା ଆଜି ପଡି ଯାଇଚି ଦୋଳିରୁ ସିଏ।
ହୁଁ ହେଲୁ ମାଲ ହାତ ଭାଙ୍ଗିଦେଇଥିଲା ଏବେ
ହଁ ହଁ ହାତ ତ ଭାଙ୍ଗ ଯାଇଥିଲା ଏଇ ଯୋଉ ଲାଗିଥିଲା ଭଲସେ ଲାଗିନି ଟିକେ ବସିଗଲା ଏଇ କମ୍ ହାଇଟ ଟିକେ ଗଳି ପଡିଥିଲା ଆଉ।
ଅଁ ଏମିତି ହେଇଚି ମୁଁ କଣ ହେଇଚି ମୁଁ ଜାଣିନି ମୋ ମୁଣ୍ଡ ହଉଥିଲା ତ ମୁଁ ଶୋଇପଡିଥିଲି। କାଲି ବୁଲିବାକୁ ପଳେଇଥିଲୁ ବର୍ଷରେ ତିନ୍ତିଗଲି ପୁରା ଆଉ ମୁ ମୁଣ୍ଡ କଣ ହେଇଛି ଆଜି ମୁଁ ଟିକେ ଶୋଇପଇଲି ହଁ କାଲି ଯାଇଥିଲୁ ସେଇ ଇଏ ସାଇଡ଼ ଆଉ ଜାରକା ସେପଟେ ସାଇଡ଼ ଆଗକୁ
ହଁ ଜାରକା ପଟୁ ବି ଯାଇଥିଲୁ ଗୋଖେନଶ୍ୱର ମନ୍ଦିର ଯାଇଥିଲା ବୁଲି?
ନା ମନ୍ଦିର ଯାଇନୁ ସେଇ ତା ଆଗକୁ ଯାଇଥିଲୁ ଆଉ ଏଇ ଟିକେ ଫିଲ୍ମ ଦେଖିବାକୁ ଯାଇଥିଲୁ ଆଉ।
କୋଉ ଚଳଚିତ୍ର ପଡିଚି?
ଚଳଚିତ୍ର ଏଇନା ଛକି ସୁୂନ ଗୋଟେ ଦେଖିକି ଆଇଲୁ ଆଉ।
ହଁ ଭଲ ହେଇଛି।
ହଁଅଁ ଓଡ଼ିଆ ହିସାବରେ ଭଲ ହେଇଛି ଆଉ।
ହଁ ହେଲେ ସବୁ କାମ ସମସ୍ତେ ଭଲ କରିଛନ୍ତି।
ହଁ ହଁ ଟିକେ ଟିକେ ଟିକେ ରହସ୍ୟ ହଁ ଟିକେ ଟିକେ ଭଲ ରହସ୍ୟ ଅଛି ତା ଦେହରେ ଆଉ। ହଁ ହଁ ହଁ ଓଡିଆ ହିସାବରେ ଭଲ ହେଇଚି। ଅନୁଭବର ଅଛି ଆଉ ଅଛି।
ହଁଅଁ।
ହଉ।
ଆଉ ତାହେଲେ ଆଉ ସବୁ ଆଉ ଖବର ସବୁ କଣ କୁହ।
ହଉ ରଖୁନା।
ନାଇଁ ରଖିବି ହଉ ତାହେଲେ ରଖ। ମୁଁ ରଖୁଛି ହଁ ରଖୁଛି ଆଉ। ହ